ହାଲୋ।
ହଁ ହାଲୋ।
ହଁ।
କୁହ।
କଁ କରୁଥିଲ?
ଏଇଠି ବସିଥିଲି ଆଉ।
ଓହୋ ଆଉ ବର୍ଷା ହଉନି?
ଆଜିତ ଏପର୍ଯ୍ୟନ୍ତ ହେଇନି।
ହଁ ହଁ।
ତମଆଡ଼େ ବର୍ଷା ହଉଚିନା କଣ?
ହଁ ହଉଥିଲାତ ସକାଳୁତ ହଉଥିଲା ଏବେ ଟିକେ କମିଚି‌।
ଓ ଆଚ୍ଛା ଆଚ୍ଛା।
ହଁ।
ଆଉ କଣ କରୁଥିଲ?
ହେଇ ବସିଥିଲି ଆଉ ଖାଇକି ସେଇଠି ବସିଥିଲି ଟିକେ।
ଓହୋ।
ଏଇ କିଛି ଦିନ ହବତ ବର୍ଷାବି ହଉଚି ନେଟୱାର୍କର ବି ବହୁତ୍ ପ୍ରୋବ୍ଲେମ୍ ହଉଚି କଲହିଁ ଲାଗୁନି।
ହଁ।
ତମେ ଏତେ ଦିନ ହେଲା କମ୍ପ୍ଲିଟ୍ କାହିଁ କରିନଥିଲ?
ମୁଁ କାମ ହିଁ ଟୋଟାଲି କରିନଥିଲି ମୁଁ ବୁଝିପାରିଲିନି ମୁଁ ଆଉ ପଢା ପଢି ଇଏରେ ଆଉ କିଛି କହିବିଲିିନି
ଏବେ ପଢୁଛକି କଁ ପଢୁଛ?
ମୁଁ ଏଇ କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଥିଲି ଆଉ ଏବେ ମୁଁ ବି ସି ପାଇଁ ଆଡ଼ମିସନ୍ କଲି ଆଉ।
ଓହୋ ନାଇଁ ଆଁ ଟାଇପିଙ୍ଗ ଯୋଉଟା ଥାଏ ଟ୍ରାନ୍ସପିରେସନ ସେଇଟା ଟିକେ ଟାଇମ୍ ଥାଏ ମାନେ ସବୁଦିନ ପାଇଁ ଥାଏ ବୋଧେ
କିନ୍ତୁ ଏଇଟା ଟିକେ ଟାଇମ୍ ଲିମିଟ୍ ଥାଏ।
ସ୍ପିଙ୍ଗ ଟାଇମରେ ମୁଁ କରିନଥିଲି କାମ ସେତେବେଳେ ଷ୍ଟାର୍ଟ କରିନଥିଲି ଏଇ କଲିଙ୍ଗ
ହଁ କଲିଙ୍ଗିର ଟ୍ୟାକ୍ସ ଥିବନା ଏତିକି ଦିନ ପାଇଁ କରିଦବା କଥା ମେସେଜବି ଯାଇଥିବ ହ୍ଵାଟସାପରେ।
ହଁ ହ୍ଵାଟସାପରେ ହଁ ହ୍ଵାଟସଆପରେ ନାଇଁ ଆସିଥିଲା ନର୍ମାଲ ମେସେଜ ଆସିଥିଲା ତାପରେ ଆଜିତ ଗୋଟେ ଦିନ ଅଛି ସେକହୁଚନ୍ତି ଆଉ।
ହଁ ଆଜି ଗୋଟେ ଦିନ ଅଛି।
ହୁଁ।
ହଁ।
ଆଉ କଁ ଖାଇଥିଲ?
ମୁଁ ଖାଇଛି ଭାତ ମାଛ ତରକାରୀ ଭଜା।
ଓହୋ‌
ତମେ?
ମୁଁ ଆଜି ଖାଇଚି ଭାତ ଡାଲି ଆଉ ଅ, ସୋୟାବିିନ ତରକାରୀ, ପୋଟଳ କଷା। ଆଉ ଭାତ, ଯୋଉ କଲରା ଆଳୁ ଭଜା।
ଓହୋ। ନା, ମୁଁ ଟିକେ ମାଉସୀ ଘରେ ରୁହେ ତ। ମୁଁ ଟିକେ ଘରକୁ ଯିବାର ଅଛି, ଆମର ବି ସକାଳ ଠୁ ମାନେ ପାଞ୍ଚଟା ରାତିରୁ, କଲ ମାନେ, ନାହିଁ କରେଣ୍ଟ ନାହିଁ ଆମର।
ଓହୋ।
ସେଥିପାଇଁ ମୁଁ ମନା କଲି ସେତେବେଳେ। ତମେ ନୁହଁ, ଏମିତି ଚାରି ପାଞ୍ଚ ଜଣ ଖଣ୍ଡେ, ସେ ମୋ ସାଙ୍ଗ ଟା ନମ୍ବର ଦେଇଛି ତମକୁ, ଅଭିପ୍ସା ଦିଦି ଦେଇ ଥିଲେ କି?
ହଁ ହଁ।
ହଁ, ସେଇ ଦେଇଥିଲା ତ ସେମାନଙ୍କର ବି ସରିନି, କାହାର ଦଶଟା, ଆଠଟା ଏମିତି ଅଛି, ତ ମୁଁ ତାଙ୍କ ସହିତ ଯୋଉ କଥା ହଉଥିଲି, ନେଟୱାର୍କ କଥା ହେଉଥିଲା ନା, ମୁଁ କହିଲି ତମ ସହିତ କଥା ହଉଛି ମୋ ମାନେ ମୋ ଯାଏ ଯେ ପର୍ଯ୍ୟନ୍ତ ନ କଲ୍ ଯାଉଛି, ସେ ପର୍ଯ୍ୟନ୍ତ କରିଦିଅ, ତମର ସରିଯିବ ଅଧେ।
ହଁ ହଁ। ନାଇଁ, ମୋର ବି ଏମିତି ପ୍ରୋବ୍ଲେମ୍ ହଉଛି, ବେଳେ ବେଳେ କାହାକୁ କଲ୍ ଯାଉନି।
ମୁଁ ତ ଏଇଠି ଚାରି ଦିନି ଉପରେ ହେଲା ସାରି ସାଇଲେଇଁ। ହଁ, ମୁଁ ସେଥିପାଇଁ କହିଲି ଆଉ ମୋର ବି ଚାର୍ଜ ସରିଗଲା, ଆମର କରେଣ୍ଟ୍ ଏବେ ଆସିଲା। ମୁଁ ସେଇକିନା ସେଥିଲାଗି କହିଲି। ତିନି ଜଣ ଖଣ୍ଡେ କହିଲି ନା, ତମେ ଆଉ ଦେଇ ଦି ଜଣ ତାଙ୍କର ତ ସରିଗଲା, ସେ ଯା ସହିତ କଥା ହଉଥିଲି, ସେ ଦିଦିଙ୍କର, ଆଉ ଜଣେ ସେ ଦିଦିଙ୍କର ଜମା ଅଧା ବି ହେଇନି।
ହୁଁ ହୁଁ ହୁଁ ହୁଁ। ନାଇଁ, ମୋର ଆଉ ଦିଟା ତ ଦେଖଉଛି ଆଉ।
ଏକା ସାଙ୍ଗରେ ଏତେ ଜଣ ହେଇଗଲାବେଳକୁ, ଗୋଟେ ଦିନ ନା, ସେଥିଲାଗି ପ୍ରବ୍ଲେମ୍। ମୁଁ ଏବେ ବସ୍ ଅଛି ତ, ମୁଁ ସେଥିଲାଗି କହିଲି, ମୁଁ କହିଲି ଏବେ କଥା ହେଇଯାଏ ଗୋଟଏ, ଘରେ ଏଇଠି ଟିକେ ନେଟୱାର୍କ ପାଏ, ଛାତ ଉପରେ।
ହଁ, ତାପରେ ବର୍ଷା ଟା ହଉଛି ନା ନେଟୱାର୍କ ବହୁତ ପ୍ରୋବ୍ଲେମ ହଉଛି।
ବର୍ଷା ନ ହେଇଥିଲେ ସରନ୍ତାଣି ସମସ୍ତଙ୍କର ହୁଏତ।
ହଁ, ସେଇଆ।
ବହୁତ ଦିନ ହେଇଗଲାଣି ବର୍ଷା ଲାଗିଲା।
ହଁ, ଏବେ ତ ହବ ଆଉ। ଜୁଲାଇ ଟା ହବ, ସେଇ ବର୍ଷା।
ବ୍ୟାଗଟା ତଳେ ରହିଯାଇଛି।
ଓଦା ହେଇଯିବ ନା। ହ ହ୍ୟାଲୋ। ହଁ। ନେଟୱାର୍କ ପାଉନି ତମର ବଧେ।
ଆଉ ଟିକେ ରୁହ।
ହଁ।
ହ
ହଁ ହଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।